ହଁ, କଣ କରୁଛୁ?
ମୁଇଁ ଛାତ ଉପରେ ବସିଛି ଟିକେ।
ହୁଁ।
ବର୍ଷା ହଉ ନାହିଁ କି? ହ୍ୟାଲୋ।
କଣ କରୁଛୁ କଣ?
ଏଇ ଆସିଛି ଛାତ ଉପରୁ କଣ। ମୁଁ ବସଥିଲି ରୁମ ଭିତରେ, ଆସିନା ଟିକେ।
ହୁଁ, ପଢ଼ା ସଇଲାଣି କି?
ଦି ଟାରୁ ଚାରିଟା ଜାଙ୍କେ ଥିଲା।
କ୍ଲାସ୍ କରୁଛୁ, ଅନଲାଇନ୍ କ୍ଲାସ୍? ଅ, ହ, ଆଉ?
ମୁଁ କାଲି କରିବିନି।
ହୁଁ, ପୁଣି ଛଅ ଟାରୁ କେତେଟା?
ଛଟା ରୁ ନଅ ଟା ସେମିତି ଆଉ।
ନଅ ଟା।
ହଁ।
ତା ଦେରେ ପୁଣି ଅଛି ନା।
ହଁ।
ହଁ, ପା, ହଁ। ହୁଁ, ଆଉ।
ଆଉ କଣ କରୁଚ?
ଏଇଠି ବସିଛୁ ଫନି
ଲ। ହାଲୋ। ହାଲୋ। ହାଲୋ। ହାଲୋ।